ହାଲୋ।
ଆପଣଙ୍କ ନାଁ କଣ? ଆପଣଙ୍କ ନାଁ କଣ?
ହୁଁ ଭଡା
ଲକି।
ଆଉ ଆପଣଙ୍କ ଘରେ ଘରେ କିଏ ରହନ୍ତି?
ଆମ ଘରେ ବାପା ବୋଉ ସମସ୍ତେ।
ହାଲୋ।
ହଁ।
ହଁ ଆପଣଙ୍କ ନାଁ କଣ? ଦିଦି ଘରିକା ବାହାରେ ରହୁଚନ୍ତି।
ଅଁ ଆଉ ଆପଣ ଦିଦି?
କଁ କହିଲେ?
ଆପଣଙ୍କ ଦିଦି
ହ୍ୟାଲୋ ସେ ଏ ଗୋଟେ କମ୍ପାନୀ
ଆଉ ଆପଣଙ୍କ ଭାଇ ଅଛନ୍ତି?
ସେଇଠି ଘରେ ଅଛି ତାର ଦଶମ ସରିଚି ଏବେ ଘରେ ଅଛି।
ଅ ଆପଣ
ଆପଣ କଣ କରୁଛନ୍ତି?
ମୁଁ ଜବ୍ କରିଛି। କଣ କହିଲେ?
ଆପଣ କଣ କରୁଛନ୍ତି?
ଜବ୍ କରୁଛି ପା।
ଓ କୋଉ ଜବ୍?
ଲାଟିନୀ ପାଇଖିନା ସଫା କରୁଛି।
ଓହୋ। କେତେଟା ଲାଟିନ ସଫା କରିଛନ୍ତି?
ମୁଁ ପାଞ୍ଚ ଟା ଖଣ୍ଡେ ସଫା କଲିଣି।
ଓହୋ ତମ ଘରେ କିଏ କିଏ ଅଛନ୍ତି?
ଆମ ଘରେ ଦିଟା କୁକୁର? ଦିଟା ବିଲେଇ। ବାପା ବୋଉ ଝିଅ ଏମିତି ଅଛନ୍ତି।
ଆ ରୋଷେଇ ଆସିଛି ନା ନାଇଁ?
ରୋଷେଇ ହଁ ମତେ ଆସିଛିି।
କଣ?
ଭାତ ଡାଲି। ଚିକେନ ଏମିତି କରିଚି ଆଉ।
କିଛି ଆସିନି
ନାଇଁ କିଛି ଆସିନି ଆଉ।
କୋଉ କ୍ଲାସରେ ପଢୁଛନ୍ତି?
ମୁଁ ଏବେ ଯୁକ୍ତ ଯୁକ୍ତ ଦୁଇ ପଢୁଛି।
ଆପଣ କୋଉଠି ପଢୁଥିଲେ?
ଆମେ ନୟାଗଡ ରେ ପଢୁଚୁ।
ଆପଣଙ୍କର ଯୁକ୍ତ ତିନି କି?
ହୁଁ ଯୁକ୍ତ ଦୁଇ ଦୁଇ।
ଆଉ ଆପଣ ଙ୍କ ଗାଁ?
ଆମର ସପଡ଼ା।
ଆପଣଙ୍କ ଗାଁରେ କି କି କି ପର୍ବପର୍ବାଣିୀ ହୁଏ।
ସବୁ ରଜ ହୋଲି ସବୁ ପର୍ବପର୍ବାଣୀ ହୁଏ।
ଆଣଙ୍କ ଗାଁରେ ଦଣ୍ଡନାଚ ହୁଏ?
ହଁ ସେଟା ମେନ୍ ମାନେ ମେନ୍ ପର୍ବଟା।
ଆଉ ସେଠି ସେଥିରେ କିଏ ପୂଜା ପାଆନ୍ତି?
ହୁଁ ସେଥିରେ ଶିବ ଶିବ ଆଉ କାଳି ଆମର ଗ୍ରାମ ଦେବୀ ଭିତରେ ଅଛନ୍ତି ସେ ମୁଡିଆ ସେପଟେ ଗାଁ ପଟ ମୁଣ୍ଡରେ।
ଆଉ ଆପଣଙ୍କ ଗାଁ ରେ କିଏ ପାର୍ବତି ହୁଅନ୍ତି।
ପାର୍ବତୀ ଆମ ସାହିରେ ଗୋଟେ ପିଲାଟା ସିଏ ହଉଛି ବାଆଜି ବୋଲି ଗୋଟେ ପିଲାଟେ ସିଏ ହଉଛି।
ଓ ଆଉ କଣ କହିଲେ ହ ଆଉ ଆପଣଙ୍କ ଗାଁରେ ଆଉ କଣ କଣ ହୁଏ।
କଣ କହିଲେ।
ଆପଣଙ୍କ ଗାଁରେ ଆଉ କଣ କଣ ହୁଏ।
ହୁଁ ଗାଁରେ ଆ ସବୁ
ଆପଣଙ୍କ ଗାଁ ରେ ସ୍କୁଲ ଅଛି।
ହଁ ଦିଟା ସ୍କୁଲ ଅଛି ଗୋଟେ ଅଷ୍ଟମ ରୁ ଦଶମ ଆଉ ଗୋଟେ
ହ୍ୟାଲୋ।
ହ୍ୟାଲୋ ଆପଣ କଉଠି ପଢ଼ୁଛନ୍ତି।
ମୁଁ ଏବେ ଯୁକ୍ତ ଦୁଇ ପାସ୍ କରିଛି ପ୍ଲସ୍ ଥ୍ରି ପାଇଁ ଆପ୍ଲାଏ କରିଚି।
କୋଉଠି?
ମୁଁ ନୟାଗଡ଼ରେ ପଢିବି।
ଓହୋ ନୟାଗଡ କୋଉ କଲେଜ୍ ରେ ନଛିପୋଢ଼ା ନା ଅଟୋନମସ?
ଅଟୋନମସ୍ କଲେଜେରେ। ଆଉ ଆପଣ କୋଉ ବିଷୟ ନେଇଛନ୍ତି ଯୁକ୍ତ ତିନିରେ?
ମୋର ମୋର ସାଇକେଲ ଅଛି ଆପଣ କଣ ନେବେ ତ ଦି ପ୍ଲସ ଥ୍ରୀ କର ନୟାଗଡ ରେ?
ମୁଁ ନେବି ରାଜନୀତି ବିଜ୍ଞାନ।
ହୁଁ। ଆଉ କଣ ଖାଇସେଲେଣି?
ନାମ
ରୋଷେଇ କରୁଛନ୍ତି?
ହଁ ରସେଇ ସରିଲା ଏଵେ
କଣ କଣ ରୋସେଇ ଜାଣିଛନ୍ତି।
ସବୁ
ଯାହାହେଲେ
ଯାହା ବି କହିବେ
ଚିକେନ ମାଛ
ହଁ ସବୁ ଆସୁଛି ଚିକେନ ଛାଡି ଦେଇକି ଆଉ ସବୁ ଆସିଛି ଆପଣଙ୍କୁ ରୋଷେଇ ଆସିଛି।
ହଁ ମୋତେ ଆସୁଛି ପା
କଣ କଣ କରିପାରିବେ ତାହେଲେ ବି
କହିଲେ କହିଥିଲି ତ ଭାତ ଡାଲି ଖଟା ଏମିତି କଣ କହିଲେ
ହଁ ଆଉ ଆପଣଙ୍କ ଭାଇ ଏବେ କଣ କରୁଛନ୍ତି?
ସେ ଏବେ ଘରେ ତାର ଦଶମ ସରିଛି ଏ ଘରେ ଅଛି ତ ପ୍ଲସ ଟୁ ପାଇଁ ନୟାଗଡ଼ରେ ପଢୁଛି।
ହୁଁ ଆଉ ଆପଣଙ୍କ ଘର ଟା କୋଉଠି କି?
ଆମ ଘର ଏପଟ ସମପୋଡା ରୋଡ ସାଇଡରେ।
ହୁଁ ଆଉ ତମର ତମେ ଖେଳା ଖେଳି ଜାଣିଛ?
ହଁ ସବୁ ଖେଳ ଆସୁଛି
ଆଇପିଏଲ ଦେଖୁଛ।
ହଁ
ତମେ କାହା ମାନେ ଆ ର ସିବି ନା ସି ଏ ସ୍କେ
ଆ ର ସିବି ଆପଣ ଦେଖୁଛନ୍ତି।
ହଁ ମୁଁ ଦେଖେ।
କାହା ଫ୍ୟାନ ଆପଣ?
ମୁଁ ସି ଏସ୍ କେ ଫ୍ୟାନ୍।
ସି ଏସ୍ କେ
ଆଉ ଆପଣ ଟୁର୍ଣ୍ଣାମେଣ୍ଟ ମାନେ ଆପଣଙ୍କ ଗାଁରେ। ଟୁର୍ଣ୍ଣମେଣ୍ଟ ହୁଏ।
ହଁ ହୁଏ।
ହୁଁ ଆଉ ରଜରେ କଣ କଣ ହୁଏ?
ରଜ ରଜଟା ବା ଖାଲି ଝିଅମାନଙ୍କର। ସବୁ ନୂଆ ଡ୍ରେସ୍ ଆଣି ପିନ୍ଧିଥିବ। ପି ଉ ପିଠା ତାପରେ ଦୋଳି ଖେଳିବ। ତା ପରେ ରଜମାନାସ୍ତ ରଜ ଖଣ୍ଡେ ଖାଇବ।
ହୁଁ।
ଇତ୍ୟାଦି ଆଉ।
ହୁଁ ଆଉ ଦୋଳି ଖେଳ ହୁଏ।
ଯେ ଆମ ସାହିରେ ପିଲାମାନେ କରୁନାହାନ୍ତି ଦୋଳିତ। ସେଥିଲାଗି ବାହାରକୁ ଯିବାକୁ ପଡୁଛି। ଖେଳିବାକୁ।
ଆପଣ ଖେଳନ୍ତି।
ହଁ।
ହୁଁ ଆଉ ଆପଣ ସାଙ୍ଗ ମାନର ଅଛନ୍ତି।
ହଁ ବହୁତ ଅଛନ୍ତି।
ହୁଁ ତାଙ୍କେ ତାଙ୍କେ ବି ହେଇକି ଖେଳନ୍ତି।
ହଁ ସେମାନେ ତାଙ୍କ ଗାଁରେ ଖେଳନ୍ତି।
ହଁ ଆଉ ଏବେ ଖରା ଛୁଟି ହେଇଛି କଣ କରୁଛ ଏବେ ଘରେ?
ଖରା ଛୁଟିରେ କଣ କରିବୁ ଆମର ଏବେ କଲେ ମାନେ କଲେଜ ଖୋଲିଲେ ଏଜ୍ଜମ ପା। ତ ପଢା ପଢି ଏମିତି ହଉଚି ଆଉ। ଆଉ ତ ତମ ତମର ଜେ ପ୍ଲସ୍ ଟୁ ସେକେଣ୍ଡ ଇୟର ତାହେଲେ ତମର ବି ତ କଲେଜ ଖୋଲିବ ଏବେ?
ଆମର ପ୍ଲସ୍ ଥ୍ରୀ ପାଇଁ ଫର୍ମ ଚାଲି ପକେଇଚି ପା।
ଖୋଲିବ ତାହେଲେ କେବେ ଅଗଷ୍ଟ ଆଡକୁ ଖୋଲିବ?
ହଁ ଅଗଷ୍ଟ ମାସ ଆଡକୁ ଖଲ ହୁଁ ଆଉ ଆପଣ କୋଉ ସ୍କୁଲରେ ପାସ୍ ଆଉଟ୍ ହେଥିଲେ।
ଆମେ ଆମ ଗାଁ ସ୍କୁଲ ଚିନ୍ତାମଣି ବିଦ୍ୟା
ହୁଁ ଆଉ ଆପଣ ପୁରାତନ ଛାତ୍ର ସଂସଦରେ ଅଛନ୍ତି?
ଆଉ ଜେ
ହୁଁ। ଆପଣ ଯାଇ ଯାଆନ୍ତି କେବେ ସ୍କୁଲକୁୁ ହୁଁ। ଆଉ ଏବେ କଣ କରୁସନ୍ତି।
ଏବେ ବାହାରେ ବୁଲୁଛି ଆଉ।
ହୁଁ ଏବେ ଘରେ ଅଛନ୍ତି ନା ବାହାରେ ଅଛନ୍ତି?
ବାହାରେ ଅଛି।
ହୁଁ ଆଉ ଆପଣ କଣ କରିବାକୁ ଚାହୁଁଛନ୍ତି?
ଦେଖା ପ୍ଲସ୍ ଥ୍ରୀ ସରିଲାଣି
ହୁଁ।
ଆପଣଙ୍କର କଉ ଇଏ?
କଣ କହିଲେ?
ମୁଁ କହିଲି ଆପଣଙ୍କର କଣ ଇଏ?
ମୋର ସେମିତି କିଛି ନାହିଁ ପ୍ଲସ ଟୁ ପ୍ଲସ ଟୁ ପରୀକ୍ଷା ଦେଇଚି ତ ପ୍ଲସ ଥ୍ରି ହଉ ଦେଖିବା।
ଓହୋ ଆଉ ପ୍ଲସ ଟୁ ରେ କେହି ସାଙ୍ଗ ନଥିଲେ?
ନାଇଁ ସେମିତି କେହି ସାଙ୍ଗ ନଥିଲେ କିଏ ଏବେ ନାହାନ୍ତି।
କେହି ଭଲ ସାଙ୍ଗ ନଥିଲେ?
ନାଇଁ ଭଲ ସାଙ୍ଗ ନାହାନ୍ତି କେହି।
ଓହୋ।
ହୁଁ।
ଆଉ ବୁନାୟାଗଡ ଗଲେ ସାଙ୍ଗ କରିବେ ନା ନାଇଁ? ନା ଖାଲି ଘରକୁ କଲେଜ କୁ?
ନାଇଁ ନୟାଗଡ଼ ରେ ରହିକି ପଢ଼ିବି।
ଓହୋ।
ଯିବା ଆସିବା କରିବିନି ନାଇଁ ଯିବା ଆସିବା କରିବିନି। ଯିବା ଆସିବା କରିବିନି।
ଆଉ ହଷ୍ଟେଲରେ ରହିବେ?
ହଷ୍ଟଲେ ରହିବିନି।
ଆଉ? ବାହାରେ ଓହୋ।
ଆଉ କଣ କରୁସନ୍ତି ଏବେ?
ଏବେ ବାହାରେ ଅଛୁ ଆଉ। ଆପଣ କଣ ଖାଇ ଚନ୍ତି କଣ?
ମୁଁ ଭାତ ଡାଲି ଏନ୍ତି ଖାଇଛି ଆଉ।
ଆଉ ତମ ଘରେ ସବୁ କଣ କରୁଥିଲେ?
ଘରେ ବାପା ବୋଉ ଅଛନ୍ତି।
ଓ ହ ବାବା କୋଉଠି ଅଛନ୍ତି? ବାପା କୋଉଠି ଅଛ
ବାପା ଘରେ ଅଛନ୍ତି ଏବେ। ବାପା ଘରେ ଅଛନ୍ତି।
ଆଉ ମା କଣ କରୁଥିଲେ ବୋଉ?
ବୋଉ ରୋଷେଇ କରୁଥିଲେ।
ରୋଷେଇ କରୁଥିଲେ ଆ ରୋଷେଇ ସରିଲାଣି ବା ଖାଇକି ଆସିଲ ଆଉ ରୋଷେଇ କଣ କରୁଥିଲେ?
ରୋଷେଇ ମାନେ ତାଙ୍କେ ଆହୁରି ରୋଷେଇ ଚାଲିଚି।
ଓହୋ।
ହଁ ଆଉ ଆଜି ତମ ଘରେ କଣ ହେଇଚି ରୋଷେଇ?
ଆଜି ହେଇଚି ଭାତ ମାଛ ଶାଗ।
ଓ ଏବେ ହୁଁ କଣ କରିବା ଯାଉଛନ୍ତି ମାନେ ଭବିଷ୍ୟତରେ କଣ ମାନେ ଇଛା ଅଛି କରିବାକୁ?
ଭବିଷ୍ୟତ ଏବେ ପ୍ଲସ ଥ୍ରୀ ଚାଲିଚି ତ ସରଲେ ଠୁ ଦେଖା ଅଛି ଆଉ।
ହଉ ହଉ ମୋର ଟିକେ କାମ ଅଛି ରଖୁଛି ଫୋନ।
ହଁ ହଉ ତାହାଲେ।